ହ୍ୟାଲୋ।
ଆପଣଙ୍କୁ ମୁଁ ଆବାସ ଶୁଭୁଚି କି ଭାଇ?
ଏଣେ ଗାଡି ବହୁତ ଜୋରେରେ ଯାଉଛି। ତ ମୁଁ ଟି କେ ଧୀରେ ଧୀରେ ଖଥା କରୁଛି।
ଆପଣ ମୋ ପଛରେ ଚାଲନ୍ତୁ। ମାନେ ଆପଣ ମୁଁ ମତ ଅନୁସରଣ କରିବେ ବହୁତ ଆଗକୁ ଯିବେ।
ଆଜ୍ଞା ହଉ ଆପଣଙ୍କୁ ଅନୁସରଣ କରିବି।
ଆପଣ କଣ ପିଇଛନ୍ତି?
ମୁଁ ନାଣ୍ଡି ବଗୁଲି ପିଇଥିଲି।
ଓହୋ। ମୁଁ ବି।
ଆପଣ ବି ହଉ। ଆପଣ ପିଅନ୍ତୁ ଆଉ।
ଆଉ କଣ କରୁଛନ୍ତି?
ମୁଁ
ଆପଣଙ୍କ ଭାତାଶ୍ରୀ ଯାଉଛନ୍ତି।
ଗାତାଶ୍ରୀ ଖାଲି ଏଇଆ ହିଁ କରୁଛନ୍ତି। ଖାଦ ଯିବା ଆସିବା କରୁଛନ୍ତି ମାନେ ବୁଲିବାକୁ ଯାଉଛନ୍ତି ଖେଳିବାକୁ ଯାଉଛନ୍ତି। ବୁଲିବା ବୁଲିବାକୁ ଯାଉଛନ୍ତି। ଖେଳିବାକୁ କାନ୍ଦୁଛନ୍ତି।
କିଣିକି ଆଣିଥିଲି ପକେଇ ଦେଲି।
ନାଣ୍ଡି ବଗୁଲି କିଣିକି ଆଣିଥିଲା ପକେଇଦଲା।
ହଁ ଆପଣଙ୍କ ଯୋଗୁଁ। ହାତର ଦେଖେଇ ଦେଖେଇ ନେଇ ନଥିଲି। ଛେନାଗୁଡ ଟା।
ଅଡେଇ ଗଲା ମୁଁ ଏଇଠି ଶୋଇଥିଲି କା ତାକି ମୋ ଘର ଲୋକ ଦେଖି ନ ଦିଅନ୍ତୁ। ଦେଖିଲା ବେଳକୁ ବିଲକୁଲ ପିଇନଥିଲା ଏତିକି ଟଙ୍କିଆ।
ଆପଣ ଟିକେ ଅଧିକା ହିଁ ଆ ଚାଲାଖିଆ କରୁଥିଲେ ସେଥିପାଇଁ ଏମତି ହେଲା।
ମୁଁ ଭାବିଲି ସେଠି ଗୋଟେ କଣ ପଢିଥିଲା ମୁଁ ତା ଉପରେ ଚଢିଗଲି।
ଆପଣ ଟିକେ ଚଢି ଯାଉଛନ୍ତି। ଆପଣ ଟିକେଁ ଉପର ମୁହାଁ ତ।
କେ ମୁଁ ଭାବିଲି କଣ କହିଲୁ ସେଠି କଣ ଗୋଟେ ପଡିଛି। ଆଉ ମୁଁ ଗୋଡ ବାଜିକି ସେଟା ଫ ମାନେ ପୂଚକ ହେଇଗଲା
ନାଇଁ
ମୋର ହିଁ ପଡିଗଲା। ମୁଁ ମତେ କାନ୍ଦ ଲାଗୁଛି ମତେ ପିଇବାର ଅଛି ମୁଁ ପିଇନି କିଛି।
ଆପଣଙ୍କ ବ୍ୟାଗ୍ ରୁ ପଡିଗଲା ମୁଁ କଣ କରିବି ଆପଣ ଯିବେନି ନା ତ କଣ ଭାଇଙ୍କ ଦୋକାନ କୁ।।
ଯାଉଛି କୋଉଠି ଦୋକାନ।
ହଉ କୁମ୍ କୁମୁଟି ଦୋକାନ ଏଇ ପଟେ ବାଁ ପଟେ।
ଯାଉଛି ପରା।
ତାଙ୍କ ପୁଅ ଦୋକାନ ଦଉଛନ୍ତି ନା ବାପା ଦୋକାନ?
ବା ପୁଅ ଦୋକାନ।
ପୁଅ?
ଆଜ୍ଞା।
ହଁ ପୁଅ ଦୋକାନ ଭାରି ଚାଲିବାକୁ ପଡିବ ରହିଥାନ୍ତୁ ମୁଁ ଟିକେ ଧୀରେ ଧୀରେ ଯାଉଛି ଆପଣଙ୍କୁ ପଚାରରେ କଟିଯିବ ନେଟ।
ଆପଣ ଧୀରେ ଧୀରେ ଚାଲନ୍ତୁ। ହ ମୁଣ୍ଡ ଗରମ କରୁଛନ୍ତି ସେ ନାଲି ବଗୁଲି ଜଣକ।
ତା ଆପଣ ତ ଦେଖିକି ଯିବେନି ତ ଏମିତି ହିଁ ହବ।
ଖାଲି ଗାଲକୁ ଗାଲକୁ ସେକିବାର ଅଛି ସେ ନାଣ୍ଡି ବଗୁଲି।
ହୁଁ ନିଜର ସେକନ୍ତୁ କାହିଁକିନା ଆପଣ ହିଁ ପକେଇ ଦେଲେ।
ଦେଖିବେ ମୁଁ ଏ ବି ଯୋଉଟା ଖୋଜୁଛି ଏଇଟା ନଥିବ ଆଙ୍କ ପାଖରେ।
ଏଇ କିଏ ତାସ୍ ଖେଳୁଛନ୍ତି ଆମେ ବି ବସି ପଡିବା କି ଏଇଠି ତାଙ୍କ ସହିତ।
ହଁ ହଉ ଆଉ ବସିପଡିବା ଆଉ।
ଆଜ୍ଞା ବସି ପଢଡିବା ଆଉ।
ଆଉ କୁହନ୍ତୁ। ସେଟା ଆସିଲି ନା ଏବେ ବି ସେଟା ଏବେ ବି ଆସିନଥିବ ବୋଧେ। ଚାନ୍ତା ନାହିଁ ହେଇ ଅଛି ଏଇ ଅରେଞ୍ଜ ହଁ।
ଆଜ୍ଞା।
ଆଉ ଗୋଟେ ଷ୍ଟ୍ର ଦିଅନ୍ତୁ ଏଇଠି ରହିଲା ପଇସା ଆଉ କୁହନ୍ତୁ ଆପଣ।
ମୁଁ ଆଉ କଣ କହିବି ମୋର ଏଇଠି ଗୋଟେ ମିତ୍ର ଯାଇଛନ୍ତି ଗୋଟେ କିଣିବାକୁ। ଥଣ୍ଡା ମୁଁ ଏଠି ଠିଆ ହେଇଚି ତାଙ୍କ ପାଇଁ ଅପେକ୍ଷାରେ।
ଓହୋ ମତେ ଏତେ କାନ୍ଦ ମାଡୁଛି ସେ ନାନ୍ଦୀ ବଗୁଲି ପଡିଗଲା। ତାଠୁ ତ ଏଇଟା ବହୁତ ଭଲ ଅଛି। କିନ୍ତୁ ସେଟା କୋଡିଏ ଟଙ୍କା ଦେଇଥିଲି ଏଟା ଦଶଟଙ୍କିଆ।
କୋଡିଏ ଟଙ୍କା ଟା ବାଧିବ ତ ଯେହେତୁ ଆପଣ କୋଡିଏ ଟଙ୍କାର ମହତ୍
ଏତେ ମହନ ଏତେ ମେହନତରେ କମଉଚି କମେଇଲା ପରେ ଜାଣିପାରୁଚି ପଇସା।
ଆଜ୍ଞା।
ଆଗରୁ କମଉନଥିଲି, ପଇସା ଉଡେଇ ଦଉଥିଲି।
ଆପଣ କଣ ରହିଗଲେ ଯେ ଆପଣ ଆସୁନାହାନ୍ତି।
ମୋର ଚାରିଆଡେ ବୋହି ଯାଉଚି ତ ସେଥିପାଇଁ।
ଆପଣ ମତେ କହିକି ରହିବେ ନା ଆଉ ମୁଁ ପଳେଇଥାନ୍ତି। ଆପଣଙ୍କର କଟି ଯାଇଥାନ୍ତା। ତା ପରେ ଆପଣ କାନ୍ଦିଥାନ୍ତେ ଫୁଣି।
ହିଁ ହିଁ, ପୁଣି କାନ୍ଦିଥାନ୍ତି।
ଆଉ କଣ ଏଇ ଆପଣଙ୍କ ନାଡିଂବଗୁଲି ପଡିଗଲା, କାନ୍ଦିବେ ଫୁଣି ଏଇଟା କଟି ଯାଇଥାନ୍ତା ଆଉ ଫୁଣି କାନ୍ଦିଥାନ୍ତେ।
ଖାଲି କାନ୍ଦୁରି ଟା ତ ମୁଁ ସେଥିପାଇଁ କାନ୍ଦୁଚି।
ଆପଣ କାନ୍ଦୁରି ସହିତ ଆହୁରି ବହୁତ୍ କିଛି। କିନ୍ତୁ ଯେହେତୁ ମୁଁ ଗୋଟେ ସଇଳତା ମେଟେନ୍ ମାନେ ରଖୁଚି ତ ସେଥିପାଇଁ ମୁଁ କହୁନାହିଁ ଆଉ।
ହଉ ହଉ ସେଇଆା ଆପଣ ବି ମୁଁ ବି ସେଇ ସେଇଟା ମ ମେଟେନ୍ କରୁଚି ବୋଲି କହୁନାହିଁ।
ଆଜ୍ଞା, ମୁଁ ବହୁତ ଥକିଗଲେଣି। ମୁଁ ଚାଲି, ଚାଲି ଥକି ଗଲେଣି ବହୁତ ଥକି ଗଲେଣି। ମୋ ଗୋଡ ବିନ୍ଧା ହେଲାଣି ମୁଁ କିନ୍ତୁ ଘରକୁ ଖାଲି କେମିତି ପହଞ୍ଚି ଯିବି ହିଲ୍ ପିନ୍ଧିକି ସେତିକି ଭାବୁଚି ଖାଲି। ତାପରେ ଆଜ୍ଞା ଆପଣ ତ ତୃତୀୟ ମହଲା କୁ ଯିବେ ମୁଁ ତ ପ୍ରଥମ ମହଲାରେ ରହିଯିବି।
ମୁଁ ହିଲ୍ ଟିକୁ କାଢିକି ମୋ ହାତରେ ଧରିକି ନେବି। ଏଇଠି ଦେଖନ୍ତୁ ଦିଟା ଛୁ ଛୁଆ ଝଗଡା କରୁଚନ୍ତି ଦେଖନ୍ତୁ।
ଆଜ୍ଞା ମୁଁ ଦେଖିଲି, ମୁଁ ଖାଲି ଭାବୁଥିଲି ସେମାନେ ବଲ୍ ମୋ ମୁହଁରେ ନ ମାରିଦିଅନ୍ତୁ। ସେୟା ଭାବି ଭାବି ମୁଁ ଆଗକୁ ବଢି ଆସିଲି।
ଆପଣଙ୍କ ସେ ଗେ ଯୋଉଟା ନେଇକି ଘରକୁ ଯାଉଚନ୍ତି, ସେଟା କଣ କାକୁଡି ପୁରେଇ କଲେଜ୍ ନେଇକି ଯିବେ ନା କଣ?
ଆଜ୍ଞା ମୁଁ ଏଇଥିରେ କାକୁଡି ପୁରେଇକି କଲେଜ୍ ନେଇକି ଯିବି।
ପୁଣି ଏମିତି ପକେଇଦେବେ ମୁଁ ଚକୁଟି ଦେବି ଫୁଣି କାନ୍ଦିବି।
ନା, ସେଇଟା ଆପଣ କାନ୍ଦିବେ, ଆପଣ ମତେ କିଣିକି ଦେବେ ଫୁଣି ଗୋଟେ ଡବା।
ଏ ହଉଚି କୋଡିଏ ଟାଙ୍କ ପକେଇ ଦଶ ଟଙ୍କା କିଣିଚି ମୁଁ ଆପଣଙ୍କୁ ସେମତି କାକୁଡି ପକେଇ ଦେଇକି ବାଇଗଣ ଦେଇଦେବି ପାଣିରେ।
ନା ପାଇଗଣ ଦରକାର ନାହିଁ। ମୁଁ କାନ୍ଦିବି ଆପଣ ଖାଲି ବୋଟ୍ ଏଇ ଡବାଟା ଦେଇଦେବେ ମୁଁ ବା କାକୁଡି ନିଜେ ପକେଇଦେବି।
ହଉ ଆଜ୍ଞା।
ହଉ
ଆଉ କିଛି କୁହନ୍ତୁ?
କଣ ଆଉ କହିବି ମୁଁ ତ ଥକି ଗଲିଣି।
ଉଁ, ଆଜି ଆମର କଣ ଅଛି, ପ୍ରାଟିକାଲ୍ ଅଛି ଥ୍ଵଓରି।
ଇହ୍ କୋଉ ବାର କାଟୁନାହାନ୍ତି ମ, ଗୁରୁବାରେ ଆଜି ପ୍ରାକ୍ଟିକାଲ୍ ଅଛି।
ହୁଁ ହୁଁ ହଉ। ହ ମୁଁ କଁ ମଲା ମଣିଷ ଭଳିଆ ହେଇଗଲାଣି ନା ଚାଲି ପାରୁଛି ନା ହମ୍ସ
ଏଇଠି ପୁଣି ମାଟି ରାସ୍ତା ଆସିଲାଣି ତ ଆପଣ ଆହୁରି ଚାଲିବାକୁ କଷ୍ଟ ହବ।
ଆପଣ ଏମତି ପେଙ୍ଗେଇ ପେଙ୍ଗେଇ କଣ ଚାଲୁଚନ୍ତି?
ମୁଁ ଟିକେ ଏମିତି ହିଁ ଚାଲେ, ମୋର ଟିକେ ଜଙ୍କ୍ କଡ ନାଇଁ ଉଁ କଢ ଟିକେ ଏଠି ତ ଫୁଲ୍ କିଚି ଫୁଲର ସେଇଆକୁ। କହୁଚି ଆସନ୍ତୁ ଆମ ଘର ପାଖରେ ବି କଢ ଫୁଟିତ। ନାଇଁ ନାଇଁ ଗୋଟେ ଧଳା ଫୁଲର କଣ କଢଟେ ମୁଁ ଜାଣିନି, ଗୋଟେ ତ ଟଗର, ଆଉ ଗୋଟେ?
ଆ ସାର କିେ ପଦ ବି୍ରହୁ
ଆଜ୍ଞା ହଉ।
ଗପନ୍ତୁ।
ହଁ ମୁଁ କହୁଥିଲି କି କାଲି ତ ଛୁଟି ଅଛି ଯେହେତୁ କାଲି ଆମେ କଣ ଦିନ ବେଳେ ପାଠ ପଢିଦବା।
ହୁଁ।
ଆ ଯାହା ହଉ କାଲି ଛୁଟି ଅଛି କାଲି ମୋର ପରୀକ୍ଷା ଅଛି ଗୋଟେ।
ଆରେ ରେଡ଼ି ନଲେ ଆପଣ ବନ୍ଦ କରିଦିଅନ୍ତୁ କଲେଜ।
ନାଇଁ ପରୀକ୍ଷା ତ ପାଞ୍ଚଟାରେ ଥିଲା କଲେଜ କାହିଁ ବନ୍ଦ କରିଥାନ୍ତେ।
ଆପଣ ପଢି ଆକୁ ସମୟ ମିଳିଗଲା।
ଆଜ୍ଞା କିନ୍ତୁ ଫେର ବିି ମୁଁ ପଢିବି ନାହିଁ।
ମୁଁ ଜାଣିଛି।
ଆଜ୍ଞା ଆପଣ ଟିକେ ସେଇଠୁ ଜଲଦି ପିଇକି ଆସନ୍ତୁ।
ଆଜ୍ଞା ଆଜ୍ଞା ଆପଣ କହିବେ ମୁଁ ଆସିିନି ଏମିତି ହେଇପାରିବ କି?
ଏଇଠି ହିଁ ଆପେଁ କାର୍ଯ୍ୟଟି ସାରିଦବା କି କାରଣ ଆପଣଙ୍କର ଠାରୁ ମୁଁ ଦ୍ଧାର ନେଇଛି ଇଣ୍ଟରନେଟ।
ଶୁଣ ଆଉ ମୁଁ ବାଗ ସହ ନେଇକି ଆଉ ଉପରକୁ ତୃତୀୟ ମହଲା ଯାଇପାରିବି ନାହିଁ।
ଆପଣ ଏଇନା ଏଇଠି ହିଁ କଥା ହେବାକୁ ହେବ କାହିଁକି ନା ଆମେ ହୁଁ କହିଲି ବା ଧାର ନେଇଛି ଆପଣଙ୍କ ଠୁ ସେ କଟିଯିବ।
କେ ରହିଲେ ମୁଁ ଏଇଠି ହି କଥା ହୁଅନ୍ତୁ ଶୁଣନ୍ତୁ ଆପଣ ଆଉ ଉପରୁକୁ କୁଆଡ଼େ ଯାଉଛନ୍ତି ଏଇଠି କଥା ହୁଅନ୍ତୁ ମୁଁଏଇଠି ବ୍ୟାଗ୍ ଟା ଥୋଇଲି ଆଉ ତିନି ମିନିଟ୍ ଆଉ ଦି ମିନିଟ୍
ହଁ ଆପଣ ସେଇଠି କଥା ହୁଅନ୍ତୁ ମୁଁ ଏଇଠି କଥାହେବି।
ହଉ କୁହନ୍ତୁ କେମିତି ଚାଲିଛି ସବୁ ଠିକ ଜିନିଷ ଠିକ୍ ଠାକ୍
ଆଜ୍ଞା ସବୁ ଠିକ ଚାଲିଚି।
ଏ ଆପଣ ଏ ଯିବି ଚକୁଡି ଦେବେ କି?
ନାଇଁ ଉଠେଇ ଦିଅନ୍ତୁ।
ନା ନା ଏବେ ରୁହନ୍ତୁ ଗଲାଳେ ଉଠେଇଦେବି।
ହଉ
ମୁଁ ଚାଲି ପାରୁନାହିଁ ମୁଁ କେମିତି ଯିବି? ଆମେ ଏତେ ଡେରିରେ ଆସିଲେ ରେଷ୍ଟ କରିପାରୁନେ କଣ ଆମେ କରିବା କହିଲୁ। କେତେ ଡେରିରି ଆସୁଛ।
ଆମେ ଜୀବନରେ ଖାଲି ଏୟା ହିଁ କରୁଥିବ ଆଜି ଯାହା କଲ
ଆପଣ ସିଡିିରେ ଶୋଇପଡିଲେଣିି ମୁଁ ଜାଣିପାରୁନାହିଁ ଏମିତି କଣ କୁହନ୍ତି କି ନିଜେ କହିଲେ ଆ
ପଡିଗଲି ମୁଁ ଆପଣଙ୍କଣ ଫଟ ଉଠେଇ ଦଉଛନ୍ତି ଆପଣ ତ ଭାରି ଚାଲାକ୍।
ସେ ଉଠି ଗଲାଣି କଣ ଆପଣ ପଳଉଛନ୍ତି?
ଆପଣ ଫଟୋ ଉଠିଇଦେବେ ବୋଲି ପଳଉ ଥିଲି ଆପଣଙ୍କର କେମିତି ଆପଣ କାର୍ଯ୍ୟଟିକୁ କଲା ବେଳେ କେମିତି ଅଲଗା ଚଲେଇ ଦଉଛନ୍ତି।
ଆପଣ ଭୁଲ ଭାବୁଛନ୍ତି ମୁଁ ସେମିତି କିଛି ବି କରିନାହିଁ। ମୁଁ ଫୋନ ଟି ଖୋଲିକି ମୋର ସବୁବେଳେ ଦେଖନ୍ତୁ। ଫୋନ ଟା ଲକ୍ ହେଇଯାଉଛି ଆପଣଙ୍କ ସେରା କଲ ଦେଖଉଛି ମୋର ଦେଖଉନି ମତେ ଖୋଲିବାକୁ ପଡୁଛି ତାପରେ ଉପରୁ ଆଣିବାକୁ ପଡୁଛି।
ଆଜ୍ଞା ଆଜ୍ଞା ମୁଁ ବା କି ଲକ୍ କରିଦିଏ କାହିଁକି ନା ନହେଲେ କିଛି ବି ଯିପିକି କଟିଯାଏ।
ହଁ ମୋର ବା ଲକ୍ ହେଇଯାଉଛି ସେଥିପାଇଁ ମୁଁ ଏତେ ଖୋଲିବାକୁ ପଡୁଛି ଦେଖୁନାହାନ୍ତି।
ଆଜ୍ଞା।
ଆପଣ ଶୁଣୁଛନ୍ତି କି ମୋ କଥା ମୁଁ ଜାଣିପାରୁନି କେମିତି ଆପଣ ତ କାନରେ ଦେଇନାହାନ୍ତି।
ମତେ ଶୁଭୁଛି ଏଇଠିକି ଆପଣଙ୍କୁ କଥା।
କେମିତି ମତେ କାଇଁ ଶୁବୁନି?
ମତେ ତୁ ଶୁଭୁଛି ଆପଣଙ୍କ କଥା।
କାନରେ ନଗେ଼ଇଚନ୍ତି କଣଟା।
ହଁ ମତେ ଏତିକି ଦୂରରୁ ଶୁଭୁଛି ଆଉ ମୁଁ ଆଉ କଣ କଣ କାନ ଭିତରେ ପସିଦେବି ଫୁନ୍ ଟା।
ଆଉ କଣ କଣ ଆମ ଧୀରେ ଧୀରେ କଣ ଉପୁରୁକୁ ପଳଉଛନ୍ତି ଆଁ। ଆଉ ଭାରି ଚାଲାକ୍ ତ ଆଉ ଡାଇରେକ୍ଟ ଯାକି ଘରେ ଏ ଧୀରେ ଧୀରେ ହେଇକି ଏସିରେ ଶୋଇ ପଡ଼ିବେ ଭଲ ଆଉ।
ଆଜ୍ଞା ମୁଁ ଏଇଠୁ ଖୋଲା ଖୋଲି କରିବା ଆରମ୍ଭ କରି ସାରିଲିଣି।
କଣ ଟା କଣ ଖୋଲା ଖୋଲି କରିଛନ୍ତି?
ଏଇ ଯୋଉ ମୋ ଓନିରେ ଗୋଟେ ମାରିଛି ଷ୍ଟାପଲର ଟାଇପ ର ସେଇଟା ଖୋଲୁଛି।
ହୁଁ ମୁଁ ଏବେ ମୁଁ ଚପଲଟିକୁ ଖୋଲି। ବି ତାପରେ ମୁଁ ଉପରେ। କାରଣ ମୁଁ ଯୋଉ ରିଲାଟି ପିନ୍ଧିଛି ସେଇଟା ପିନ୍ଧିକି ଯଦି ମୁଁ ଏବେ ଉପରକୁ ଯିବି ତାହେଲେ ମୁଁ ଅଧା ଅଧା ସିଟ ଛାଡିକିରି ମାନେ
ଆଜ୍ଞା।